ହୁଁ କଣ କରୁଚ?
ବସିଛି। ତମେ?
ଶୋଇଛି ହୁଁ ହୁଁ ହୁଁ।
କଣ ଖାଇଲ?
ଖାଇଲି ଭା ଭାତ ଡାଲି କାଙ୍କଡ଼ ଭଜା।
ହଁ।
ଆଉ ଶୁଖୁଆ।
ଆଚ୍ଛା।
ତାପରେ ଏବେ ଖାଇଲି କଣ କହିଲ ପଣସ। ପଣସର ଦିଟା
ଆଚ୍ଛା। ଭଲ ଜିନିଷ ଖାଇଚ, ମୁଁ ଫ୍ରାଇଡ ରାଇସ୍ ଖାଇଛି।
ସବୁବେଳେ ତ ବିରିୟାନୀ ଫ୍ରାଇଡ ରାଇ ଆଜି ବିରିୟାନୀ ଡେ।
ଆଜି କି, ଓ ଆ ଆଛା ହଁ ମୁଁ ଜାଣିନି ତାଲେ। କିନ୍ତୁ ମୁଁ ଫ୍ରାଇଡ଼ ରାଇସ ମତେ ଭଲ ଲାଗେନି ଏତେ ଖାଇବା ପାଇଁ ବଟ ଖାଇ ଦେଇ ଖାଇନି ଆମର ଭୋକ ବି ହେଲାଣି ବହୁତ ଅଳ୍ପ ଖାଇଥିଲି। ଆଉ କଁ କୁହ।
ଫ୍ରଏଡ ରାଇସ୍ କରିବା ଜାଣିଚ?
ହଁ ଜାଣିଚି।
କେମ
ତ ମୁଁ କହୁଛି, କେମିତି ହେଲା ଫାଷ୍ଟ ସବୁ ଭେଜିଟେବଲସ ଏମିତି କି ତମେ ବହୁତ ସାରା ନେଇପାରିବ। ଇନ୍ସ ଏନ୍ଦିରାଲା କଣ ଗାଜର, ବିଟି ତାପରେ ବିନ୍ସ ଆଉ ପୋଟଳ ଝୁ ଝୁଡୁଙ୍ଗ ନୁହଁ। ମଟର ଗ୍ରୀନ୍ ମଟର ନେଇପାରିବ ଆଉ କଣ ମକା ନେଇପାର ବ ହେଲା ସେ ସବୁ କୁ ଆଉ ପକେଇକି ଆଗ ତେଲରେ ପୁରା ଭଲସେ ଭାଜି ଦବ ହେଲା ଭଲସେ ଭାଜି ଦେଇକି ତାକୁ କଁ କରିବ ନା ରଖିଦବ, ଗୋଟେ ସାଇଡ ରେ କାଢିକି ରଖିଦେଲ ଦେନ ତାପରେ କଣ କରିବ ନା ଭା ତ ମାନେ ଯୋଉ ଫ୍ରାଇଡ ରାଇସ ର ଗୋଟେ ଅଲଗା ଚାଉଳ ଆସିଥାଏ କିନ୍ତୁ ତମେ ନର୍ମାଲ ଭାତକୁ ବି ସୋୟାବିନ୍ ବି ପକେଇ ପାରିବ ବାଦାମ ବି ପକେଇ ପାରିବ ଠିକ ଅଛି। ତାପରେ ତମେ କଣ କରିବ ନା ଭାତ କୁ କାଢିକି ରଖିଦବ ହେଲା। ଭାତ କୁ ମାନେ ଫୁଟେଇକି ରଖି ଦେଇେଥିବ ସେ ହେଇଗଲା ପରେ ତ କଣ କରିବ ଭେଜିଟେ ଫାଷ୍ଟ କଢେଇରେ ତେଲ ନେବ ସୋରିଷ ଟିକେ ଧନ୍ୟବାଦ ଟିକେ ଆଉ କଣ ଯୋଉ ଫୁ କୁଟଣ ଟାଇପ ର ପକଉନାହାନ୍ତି ସେମିତି ପକେଇକି ତାପରେ ପିଆଜ ଟ ଟିକେ ସ୍ଲାଇଡ ରସୁଣ ଟିକେ ଅଦା ଟିକେ ପକେଇକି ତାକୁ ଭାଜିକି ସେ ଭେଜିଟେବଲସ ପକେଇଦବ। ଭେଜିଟେବଲ୍ସ ପକେଇ ସାରିଲା ପରେ ତମେ ରାଇସ୍ ଟାକୁ ଆଡ ମାନେ ଚାଉଳ ଟାକୁ ଆଡ କରିଦବ ହେଲା। ଆୟଡ଼ କରିଦେଲ ଆୟଡ କରି ସାରିଲା ପରେ ସେଥିରେ କଣ ଯଦି ତମେ ସ୍ପାଇସି ଚାହୁଁଛ ରାଗ ଫାଗ ପକେଇ ପାରିବ ଯଦି ତମେ ଟିକେ ଅ ଆଉ ମିଠା ବାଲା ଚାହୁଁଛ ସେଥିରେ ଟମାଟୋ ଚପଜୁ ଟମାଟୋ ସସ୍ ଟିକେ ଆଡ୍ କରିପାରିବ ଖାଇ କାଢ଼ିକି ରଖିଦେଇ ପାରିବ ଆରାମସେ କିଛି ଅସୁବିଧା ହେବନି ମୋତେ ବଢ଼ିଆ ଟେଷ୍ଟ ଲାଗିବ।
ହ ଲେମନ ରାଇସ୍
ଆ ଲେମନରାଇସି ଟା ମୁଁ ଜାଣିନି ତମେ ଜାଣିଛ ଯଦି କୁହ?
ମୁଁ ଜାଣିନି।
ମୁଁ ଜାଣିନି।
କିନ୍ତୁ ରେଷ୍ଟୁରାଣ୍ଟ ଟିକେ ଅଲ
ଅଲଗା ଟାଇପ ଟେଷ୍ଟ ଆସେ ହଁ ବହୁତ ଟେଷ୍ଟି ଆସେ ସେଗୁଡା। ପନିର ଫନିର ଆଡ୍ କର କରିପାରିବ ମସୁରୁମ ଆଡ କରିପାରିବ ଏମିତି ବି ଚିକେନ ଅଣ୍ଡା ଏସବୁ ବି ଆଡ କରିପାରିବ। କିଛି ଅସୁ
କଣେ ଚୋଡିମ ସ୍କୁଲ ପାଖିରେ ଗୋଟେ ମସରୁମ ମାନେ ସବୁ ଆଇଟମ ମସରୁମ ରେ ହିଁ ତିଆରି ହେଲା।
ଓଡ଼ିଏନ୍ ସ୍କୁଲ ପାଖରେ?
ହଁ ନୂଆ ରେଷ୍ଟୁରାଣ୍ଟ ବାହାରିଛି ହୁଁ।
ହଁ।
ଆମେ ଯିବା।
ହଁ ଯିବା।
କଣ କହିଲ ସେଇଠି ମୁଁ ଦେଖୁଥିଲି ଆଜି ଭିଡିଓ ନା ସବୁ ମାନେ ମସରୁମ୍ ବିରିୟାନୀଟାରୁ ସବୁ ମସରୁମ ରେ ତିଆରି ଆଉ ପ୍ରାଇସ୍ ବି ବହୁତ କମୁ ଅଛି।
ଓ ଆଚ୍ଛା ତାହେଲେ ଗଲେ ହବ ମୁଁ ତ କେବେ ଯାଇନି ଗଲେ ହବ।
ମୁଁ ତମକୁ ପଠଉଛି ଦେଖ ହେଲା?
ହଁ ପଠାଅ? ଆଉ କଣ କହୁଛ କୁହ ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି।
ହୁଁ ହୁଁ।
ତମ ଘରେ
ଆମ ଘରେ ବି ସବୁ ଭଲ ଅଛନ୍ତି।
ହଁ ହଁ।
ହୁଁ ହୁଁ ଆଉ ତମକୁ ପିଠା କରିଆସିବ?
ମତେ ପିଠା ଆସେ ହିହି ନି। ମାନେ ଛଣା ଛଣି ଆସେ ବର୍ଷା ଦିନରେ ଯୋଉ ଖାଇବା ପାଇଁ।
ହଁ। ହ
ଆଉ କଣ? ଚକୁଳି ଆସେ କିନ୍ତୁ ଯୋଉଟା ଆମର ତାୱା ଅଛି ଘରେ ରୁଟି ରୁଟି ହେଇଯାଉଛି ବୋଲି ଚକୁଳି ଉଠୁନି ଗୋଲ ସାଇଜ ରେ।
ତ କିଛି ଅସୁବିଧା ନାହିଁ ସେଥିରେ ନା ଫାଷ୍ଟ କଣ କରିବ ତେଲ ଲଗେଇଦବ ହେଲା। ଚକୁଳି ଆଣକୁ ସେଥିରେ ପକେଇବ ପକେଇକି କଣ କରିବ ନା, ତା ସାଇଡ ରେ ବି ତେଲ ଦେଇଦବ ଦେଇକି ପ୍ଲେଟ ଗୋଟେ ଘୋଡେ ବ ଦି ତିନି ସେକେଣ୍ଡ କି ପାଞ୍ଚ ସେକେଣ୍ଡ ପାଇଁ ପ୍ଲେଟ ଟାକୁ ଉଠେଇବ ଦେନ ତାୱା ପୂରେଇକି ଚକୁଳି ଟାକୁ ଓଲଟେଇବ।
ହବ?
ହଁ।
ହୁଁ ହୁଁ ହୁଁ।
ଆରାମସେ ହେଇଯିବ। ତମେ ଥରେ ଟ୍ରାଏ କର?
ଓହୋ।
ଆଉ କଣ କହୁଛ କୁହ?
ଆଉ ତାପରେ ସେ ଭାତରେ ଯୋଉ ପକୁଡି ତିଆରି କରେ ସେଇଟା ଟ୍ରାଏ କଲ? ମୁଁ ଯୋଉ କହିଥିଲି?
ନା ନା ତମେ କେମିତି କହିଥିଲ ମୁଁ ଭୁଲି ବିି ଯାଇଛି ମତେ ଟିକେ ଥରେ କହିଦିଅ?
ହଁ କହିବି, ରାତିରେ ଯୋଉ ପଖାଳ ଭାତ ଥିବ
ହଁ।
ସେଇଟାକ କଣ କରିବ ନା ଚିପୁଡି ଦବ ପୁରା ପାଣି କାଢିଦବ ତାର ହେଲା।
ହଁ ତାପରେ?
ତାପରେ ସେଇ ଭାତ କୁ ମାନେ ଚିପୁଡି ଦେଇଥିବ ନା, ହେଲେ ବି ତାର ପାଣି ଅଂଶ ଥିବ ସେଇଥିରେ।
ଆଚ୍ଛା ହଁ।
ହୁଁ ତାପରେ ସିଝା ଆଳୁ ଦିଟା ସିଝା ଆଳୁ ଦିଟା, ତାପରେ ଆଉ କଣ କହିଲ? ଉ ହଉଗଅଁ ହୁଁ ହୁଁ ମସଲା ମସଲି ଲୁଣ ସ୍ୱାଦ ଅନୁ ସାରେ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ, ଧନିଆ ପତ୍ର, ପକେଇକି ସେଇ ଭାତକୁ ଆଳୁ ସବୁ ପକେଇ କି ସବୁ ମିକ୍ସ କରିଦେବ
ଆଚ୍ଛା ହଁ।
ପୁରା ଚକୁଡିବ ନରମ ହେଲା ପର୍ଯ୍ୟନ୍ତ ଚକୁଡିବ ହେଲା।
ଆଚ୍ଛା।
ତାପରେ ଉ କଣ କହିଲ ବେସନ ଟିକେ କନଫ୍ଲାୱାର ଟିିକେ ପକେଇକି ଚକୁଡି ଦେଲ ତାପରେ ଦି ମିନିଟ ତିନି ମିନିଟ୍ ରଖିଦବ ଘୋଡିକି ତାପରେ ପକୁଡି ଛାନିବ ବଢ଼ିଆ ଟେଷ୍ଟି।
ହଁ। ମୁଁ ଟ୍ରାଏ କରିବି। ଘରେ ସମୟର ସମୟର ଅଭାବ ଯୋଗୁ
ହୁଁ।
କିଛି ବି କରିହଉନି। ହଁ କି ନା।
ଆମର ଏକ୍ଜାମ ପାଖେଇ ଆସିଲେଣିି କିନ୍ତୁ ପାଠ ପଢିବା ଷ୍ଟାର୍ଟ କରିନି।
ହଁ।
ହୁଁ।
ମୁଁ ବି ତ ବଢିଆ ବି କିଛି ବି ଷ୍ଟାର୍ଟ କରିନି। କଣ ମୁଁ ତ ଜାଣିବି ନାହିଁ ଠିକ୍ ସେ କଣ ଅଛି ଶୀଲା ବସ୍
ମୋତେ ପିଙ୍କି କହିଲା ମୋତେ ଇସ୍କନ୍ ମନ୍ଦିର ଯିବା ବହୁତ ପସନ୍ଦ କିନ୍ତୁ ମୁଁ କେବେ ବି ଯାଇନି। ମୁଁ କହିଲି ହଉ ମୁଁ ନେଇକି ଯିବି।
ତମେ କେବେ ଇସ୍କନ ଯାଇ ନଥିବ? ନା ଯାଇଛ, ଓହୋ। ଆ ଯାଇଛ ଯଦି
କୋଉଠି କହିଲ ଜୟଦେବ ବିହାରାର ପାଖରେ ସେଇ ଯ ବରମୁଣ୍ଡା ଯିବା ବସ୍ ରେ ତ ଏଇଠି ତିନ ନମ୍ବରରେ ଯିବ ସେଠି
ଏଇଟିନ୍ ନମ୍ବରରେ ଯିବ ଇସ୍କନ ମନ୍ଦିରର ଲୋ ଇଏ ମାନେ ଇଏ ଦେଇଥିବ ଦେନ ସେଇଠି ତ ଓହ୍ଲେଇ ପଡ଼ିବ ସରଲା।
ହଁ ବସ ଷ୍ଟାଣ୍ଡ ନା ଇସ୍କନ ମନ୍ଦିର?
ହଁ ଇସ୍କଲ ମନ୍ଦିରରେ ଷ୍ଟପେଜ ଦଉଛି ନା। ତମେ ଅ ଷ୍ଟପ ସେପଟ ଷ୍ଟପ୍ ପେଜ ରେ ଓଲ୍ହେଇଲ ତାପରେ କଣ କରି ଵନା ଆସିବ ହାରି ଏପଟକୁ, କୋଉ ପଟକୁ ବ୍ରିଜ ଭଳିଆ ଅଛି। ବ୍ରିଜ ଭଳିଆ ରୁ କ୍ରସ କରିକି ପଳେଇ ଆସିବ। ସେପଟକୁ ଗୋଟେ ରାସ୍ତାଥିବ ଲେଫ୍ଟ୍ କୁ ଗୋଟେ ରାସ୍ତାଥିବ ବଟ୍ ତମେ ସେପଟକୁ ଜୀବନୀ ଲେଫ୍ଟ କୁ ଯିବ।
ଆଉ ଗୋଟେ କଣ କହିଲ ମୁଁ କେମିତି ନା କଳାଭୂମି ଯେବେ ଯାଇଥିଲି। ସେବେ ଓଲା କରିକି କି ଆମେ ଆସିଥିଲୁ ଇସ୍କନକୁୁ ସେଇଥିପାଇଁ ମୁଁ ଜାଣିନି। ସେ ତ ତା ଫ୍ରଣ୍ଟ ଗେଟ୍ ପାଖରେ ଛାଡ଼ିଲା ଓଲ୍ଲା ବାଲା।
ଆଚ୍ଛା।
ହୁଁ।
ହଁ ହଁ ତମ ତ। ତମେ ଗା ଏବେ ମାନେ କ୍ୟାବ ବୁକ୍ କରିକି ପଳେଇ ଆସିଲ ନା ସେଥିପାଇଁ ଜାଣିପାରିଲନି। ତମେ ଏମତିରେ ଯିବଜଣା ପଡ଼ି ଯିବ।
ହୁଁ ଆଉ ଥାପ୍ ପରେ ସେ କହିଲା କି ଜୟଦେବ ଭାଟିକା ବି ଯିବ କହିଲା ମୁଁ କହିଲି ହଉ ଜୟଦେବ ଭାଟିକା ଆ ଯାଇକି ଆସିଲା ବେଳେ ତ ଇସ୍କନ ମନ୍ଦିର ପଡ଼ିବ ସେଇ
ଆଗ ଆଗ ଯୟ ଆଗେ ତମେ ବରମୁଣ୍ଡା ପଳେଇବ ହେଲା। ବରମୁଣ୍ଡାରୁ ତମେ କ୍ୟାବ୍ ବୁକ୍ କରିଦବ। କ୍ୟାବ ବୁକ୍ କରିଦବ କ୍ୟାବ ବୁକ୍ କରିଦେଲେ ପଚାଶ ଟଙ୍କା କି ହାର୍ଲି ପ ପଚାଶ ରୁ ଷାଠିଏ ଟଙ୍କା ନବ ହେଲା ତମେ ଆରାମ ସେ ପଳେଇବ। ଠିକି ଯଏ ଦେବ ଭାଟିକା ବୁଲାବୁଲି କରିକି ଆସିବ ଆସିଲା ବେଳୁକୁ ହୁଏ ସେମ ବସ୍ ସେମ ଅଟୋରେ ବୁକ୍ କଲ। ଆସିଲ ବରମୁଣ୍ଡା ହେଲା ବରମୁଣ୍ଡା ପଳେଇ ଆସିଲ ବରମୁଣ୍ଡାରୁ କଣ କରିବ ନା ଆସିବ ଭାରି ଏଠିକି କୋଉଠିକି ନୟାପଲ୍ଲୀ। ନୟା ପଲ୍ଲୀ ଇସ୍କନ ପାଖରେ ସେ ଓହ୍ଲେଇ ଦବ ଇସ୍କନ ପାଖରେ ଓହ୍ଲେଇ ଦେଲା ପରେ ତମେ କଣ କରିବନି। ଇସ୍କନ ବୁଲାବୁଲି କଲ ବସଷ୍ଟପ ବେସ କୁ ଆସିଲ ବସ ରେ ଡାଇରେକ୍ଟ ଆସିଲ ଘରଠି ଓହ୍ଲେଇଲ ହେଲା।
ହୁଁ ତମେ କଣ ଯିବନି କି କହୁଛ
ହଁ ଯିବି ନା।
ହଁ ଯିବି ନା ମନା କରିବ ମୁଁ ଜାଣିଛି।
ବଟ୍ କେବେ କହିଲେ ତ?
ତା ବାର୍ଡେ ଆଜି ହେଲା ସେ କାଲି ଯିବ କି ପରଦିନ ଯିବ କି ତା ପରଦିନ ଯିବ ମୁଁ କେମିତି ଜାଣିବି?
ମୋର ପିରିୟଡ଼ସ ହେଇଛି ନା।
ହୁଁ, ହୁଁ, ହୁଁ ହୁଁ।
ପିରିୟଡସ ରେ ବହୁତ କଷ୍ଟ ହଉଜି ବହୁତ ପେଟ କାଟୁଛି।
ଇଏ ମାସରେ
ଓ ହୋ, ହୋ ତମେ ଗୋଟେ କାମ କରୁନ ସକାଳୁ ଉଠିକି ପଇଡ଼ ପାଣି ପିଅ।
ମୁଁ କଣ କହିଲ, ପଇଡ ପାଣି କିଛି ଆଣିକି ମୁଁ ସବୁ ଖାଇସାରିଲିନି। ସେଇଟା ମୁଁ
ଶୁଣ ସକାଳୁ ଉଠିବ, ଖାଲି ପାଟି ଖାଲି ପେଟରେ ଆ ପଇଡ ପାଣି ପିଇବ ହେଲା। ବ୍ରଶ କରିବ ପଇଡ ପାଣି ପିଇବ ଆଉ କିଛି ନାଇଁ। ଆଉ ରାତିରେ କଣ କର ନା କିସମିସ କିସମିସ୍ ଜାଣିଛ ତ?
ହୁଁ, ହୁଁ।
କିସମିସ୍ କୁ, ଉଁ। ଚାରି ପାଞ୍ଚଟା କିସମିସକୁ ପାଣିରେ ବତୁରେଇ ଦିଅ, ସକାଳୁ ଉଠିଲେ ଖାଇବ। ଖାଲି ପେଟରେ ହେଲା। ଭଲ ଲାଗ ଗେନି ମିଠା ଯେ, ବଟ୍ ଖାଇବାକୁ ତ ପଡିବ। ଆଉ ସେ ପାଣିଟାକୁ ବି ପିଇବ। ସେଇଟା ଖାଇବ, ସେ ପାଣିଟାକୁ ପିଇବ। ଅଳ୍ପ ପାଣି ବି ପକେଇବ ସେଥିରେ।
ହଉ।
ଓକେ। ତମେ ଖାଅ ଦେଖିବ, ତମର ତମକୁ ଠିକ ଲାଗିବ।
ହଉ।
ହୁଁ।
ଆଉ
ମୁଁ ବି ସେମ, ସେମ ଜିନିଷକୁ ମୋ ମାମା ମୋର ପିରିୟଡସ୍ ଲେଟ ହେଲେ ମୋ ମାମା ବି ମତେ ସେମତି ସବୁ କରିକି ଦିଏ। ତ ମୁଁ ମାନେ ଜାଣିଛି ଏ ସବୁ। ବୁଝିଲ?
ହୁଁ।
ହୁଁ ଉମ୍, ଖାଅ ଟ୍ରାଏ କର?
ସେଇଆ, କରିବା ସବୁ ଟ୍ରାଏ କରିବା।
ହଁ।
ହେଇ କାଲି ଶୁଣିଲୁ କାଲି ପିଙ୍କି ପାଇଁ ହଁ ସେଇଠିି କେକ୍ ଆଣିଦବା କ୍ୟାଣ୍ଟିନରୁୁ
ସେଇଠି କେତେ କେକ୍ କଣ ନଉଛି?
କେକ୍ ସେଇଠି ନଉଛି କଣ କହିଲୁ, ଟୁ ଫିଫ୍ଟି ନଉଛି। ଆଉ ଦିବାକର କହୁଥିଲା ମୁଁ କମରେ ଆଣିଦେବି ମତେ ତେ ପଇସା ଦେଇଦବ। କିନ୍ତୁ ତାକୁ କହିଲେ ସିଏ ଆଉ ଥରେ କହିବ ସେ ପଇସା ମିଶେଇବ ନା ମ ତେ ଭଲ ଲାଗିବନି।
ହୁଁ।
କିନ୍ତୁ ପିଙ୍କି ଗୋଟେ ପିଲା ସମସ୍ତଙ୍କ ବାଡେରେ ସେ ଦେଇଛି ପଇସା।
ହଁ ସେଇଟା ବି ସତ କଥା।
ହୁଁ।
ଆମେ ଦେଇଦବା ନା ତାକୁ।
ମ୍ୟାସେଜ କରିବି କି?
କାଆକୁ?
ତାକୁ ଦିବାକରକୁ।
କରୁନୁ। ତାକୁ ପଚାରିବ। ଆମେ କରିଦବା ସ୍ଵାତି ଦି।
ହଁ ତାଙ୍କୁ ମତେ ଇଚ୍ଛା ନାହିଁ, ହଉ ଆମେ ଆମେ କରିଦବା।
ହୋଉ ପଚାଶ ଷାଠିଏ ଟଙ୍କା ପାଇଁ ତାକୁ କହିବା, ସିଏ ଇଏ କରିବ କଣ ଦରକାର?
ସେ ପୁଣି କହିବ ଆଉ ସେମାନେ ଆଣିପାରିଲେଇନେଇ ଯେ ଆମକୁ କହିଲେ, ତ କିଛି ଦରକାର ନାହିଁ ବୁଝିଲ।
ହଉ ଆଉ କଣ କହୁଥିଲି ଏଇଠି ଟୁ ଫିଟି ନଉଛି କେକ୍ ବ ମାନେ କଣ କହିଲ ସେମ୍ କେକ୍ ସବୁବେଳେ।
ଆଛା।
କୋଉଠୁ ନେଇକି ଯିବା ଆମେ?